ହାଲୋ।
ହଁ ହ୍ୟାଲୋ।
ହଁ ଗୁଡ ଆଫ୍ଟରନୁନ୍।
ଭେରି ଗୁଡ଼୍ ଆଫ୍ଟରନୁନ୍।
କଣ କରୁଛନ୍ତି?
ଆଉ କଣ କରିବି ଏଠି ବସିକି କାମ କରୁଥିଲି ଖାଇବା ଖାଇବା ହେଇନି ଖାଇବୁ ଆଉ।
ଓହୋ।
ତମର ଖାଇବା ହେଇଗଲାଣି ଖରାବେଳ ଖାଇବା?
ନାଇଁ ନାଇଁ ନାଇଁଁ ଆମେ ଖାଇନୁ।
ଆମେ ବି ଖାଇନୁ ଟାଇମ ହେଇନି ଆଉ
ହଉନି ହଁ।
ଆମେ ଖାଇଲା ବେଳୁ ଦି ତିନିଟା
ଫାଷ୍ଟ ଘରେ ସମସ୍ତେ ଖାଆନ୍ତୁ ତାପରେ ଲାଷ୍ଟରେ ଆମ ପାଳି।
ଓହୋ ହୋ ଜଳଖିଆ କେତେବେଳେ ଖାଇଥିଲେ?
ଜଳଖିଆ ସକାଳୁ ଖାଇଥିଲୁ ଏ ନଟା ଭିତରେ ଆଉ
ଓହୋ ଆମେ ଟିକେ ଲେଟ୍ ହେଇଗଲୁ ଆଜି ଆଉ ତାହେଲେ ତମ ପରେ
ହଁ ବେଳେବଳେ ହେଇଯାଏ
ହ। ଆଉ ଏବେ କଣ କରିଥିଲେ?
ଏବେ ଘରେ ଏମତି ଅଛୁ କାମ ସାରିକି ବସିଛି। ଆ ଖିଆପିଆ ତ କିଛି ହେଇନି ହବ ଆଉ।
ତମ ମ୍ୟାରେଜ ସରିଛି ତ?
ହଁ।
ଆଉ ପିଲାଛୁଆ?
ନାଇଁ ନାଇଁ।
ହେଇନାହାନ୍ତି ନା?
ନାଇଁ।
ମୋର ତ ଝିଅ ଯାହା ହଉଛି କୁହନ୍ତୁନି ସ୍କୁଲ ଛୁଟି ସ୍କୁଲ ଖୋଲିଯିବ ଦି ତିନି ଦିନ ରଜ ରହିଲା ଖାଲି କିଣା କିଣି ଏଟା ଆଣ ସେଟା ଆଣ ଖାଲି ଖରା ଜୋର ପ୍ରବଳ ଖରା ସାମୁହିକ ରହିହୋଉନି ସେ
ଆଉ ଏଇଠି
କଣ କହିଲ?
ର‌ ସିଆଡେ ଭଲ ହୁଏ?
ରଜ
ହୁଁ।
ହଁ।
ଉଁ ହୁଁ। ଆଉ ତମ ନିଜ ପାଇଁ ତମ ନିଜ ପାଇଁ କଣ ସବୁ ମାର୍କେଟିଂ କରିସାରିଲଣି?
ମୁଁ ମୋର ସଲୱାର ଆଣିଛି ଶାଢୀ ଆଣିଚି। ତାପରେ ସବୁ ଆମ ଝିଅ ହେଲେ କଣ ହେଲା ଝିଅଙ୍କର ରଜ ସ୍ତ୍ରୀ ଲୋକ ମାନଙ୍କର ବି ରଜ।
ହଁ ଯୋଉପଟ ଲାଇନ୍ ଭଲସେ ମାନେ ରଜମଉଜ କରୁ ଚନ୍ତି ସେପଟେ ସମସ୍ତଙ୍କ ପାଇଁ ରଜଟା।
ସତ କଥା ମା ଝିଅ ସବୁ ମିଶିକି କରୁଚୁ ଆମର ଏଠି ପାଖରେ ପୁରା ଦୋଳି ଲାଗେ। ବାଉଁଶ ବାନ୍ଧିକି ଦୋଳି ଲଗାନ୍ତି ପୁରା ଯାତ୍ରା ପଡେ ମେଳା ତାପରେ ଭଲ ଭଲ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ବଢିଆ ମଜା।
ଠିକ ଅଛି ଆପଣଙ୍କ ଆଡ୍ରେସ୍ କହିଦେବେ ଯେ ମୁଁ ଯାଇକିନା ପହଞ୍ଚିବି ରଜରେ ଗେଷ୍ଟ୍ ସେଇ ହିସାବରେ ଆଉ ହୁଁ ହୁଁ ହୁଁ।
ଯେମିତି ହେଲେ ନିଶ୍ଚିତ ଉ ହୁ ହୁ ଏଇଠି ତ ବଢିଆ ମଜା ଆମର। ଖାଲି ଟିକେ ବାଉଁଶ ଦୋଳି ଯୋଉ ଆଗ କାଳରେ ଗାଁ ମାନଙ୍କରେ ଯେମିତି ଖେଳୁଥିଲେ ସେ ଦୋଳି ନାହିଁ ଖାଲି ନିଜେ ବାନ୍ଧି ଦେଇକି ଦୌଡି ଲଗେଇକି ଗୋଟେ ଗୋଟେ ଏମିତି ପିଢା ଭଳିଆ ବାନ୍ଧି ଏଠି ଖାଲି ଦୋଳି।
ଓ ଆଛା ଆଚ୍ଛା ସେମତି ଶୁଣି ଶୁଣିଲେ ଯୋଉ ଦଡି ଦଉଡି ଦେଇି ଗଛ ଡାଳରେ ବାନ୍ଧି ଦିଅନ୍ତି।
ହଁ ହଁ ଆ ଏମର ତ ଏଠି ଗଛ ନାହିଁ ଟାଉନ ଜାଗାରେ ଗଛ ଭାରି ଅସୁବିଧା ନାଇଁ।
ହୁଁ ହୁଁ ସେଟାରେ ନାଇଁ ଗା ମାନେ କେ କରନ୍ତି।
ହଁ ଇଏ ଖାଲି ବାଉଁଶ ବାନ୍ଧି ଦେଇକି ଖାଲି ବାଉଁଶ ଖଣ୍ଡେ ବାନ୍ଧିଦେବେ ତିରିଶ ଟା ଚାଳିଶ ଟା ଦୋଳି ପକେଇ ଦେଇଛନ୍ତି। ଆଉ ପାତ୍ର ପଡା ଗୋଟେ ଜାଗା ଅଛି ସେଠ ତ ବଢିଆ ରଜ ମହୋତ୍ସବ କରନ୍ତି ଜଙ୍ଗଲ ସେଠି ପୁରା ଗଛ।
ଅ ହଁ ଉପର ର ତ ଗଛ ଫଛ ଯୋଉଠି ରଜ ସେଇଠି ଆଉ ସେଇଠି ହିଁ ହୁଏ ସବୁ। ହଁ ଏଇ ଖରାଦିନେ।
ଉଁ ହୁ ହୁ ହନାଇଁ ଯାାର ଯାାର ଗଛ ନାଇଁ ଆମେ ସବୁ କଣ କରଛୁ ଘରେ ଦୋଳି ବାନ୍ଧି ଦେଇଛୁ।
ହଁ ନିହାତି ଘରେ ପୁଣି ସେ ସୁବିଧାଟା ନ କଲେ ହବନା ଯୋଆଡେ ନାହିଁ ପୁଣି ସେମିତି କରିବାକୁ ପଡିବ ଆଉ।
ପିଲା ଟିକେ କଣ ଖେଳିବ ପିଠା ଖାଇବ ଦୋଳି ଖେଳିଲା ଘରେ ବସିଲା। ବାହାରକୁ ଗଲାନି ଆଉ ଖରାରେ
କଟୁଥାଏ ସବୁ କେମିତି ମାନେ କଣ କରନ୍ତି?
କଣ କହିଲେ ରଜରେ? ରଜ ସେପ୍ସିଆଲ ହଁ ହଁ। ପୋଡ ପିଠା ତାପରେ ସେ ଯୋଉ ଆମର ମଣ୍ଡା କାକରା ଆଉ ଇଟିଲି ଚକୁଳି ତ ନିହାତି ଭାବରେ ହବ।
ହଁ ସକାଳେ ଖାଇ ଦେଇେଇକି ଦୋଳି ପାଖୁକୁ ଧାଅଁ ସେଠୁ ଝଡିଲା ପରେ ଘରକୁ ଆସ ମୁଣି ଟିକେ ପରେ ଖାଅ।
ଆମେ ଭାତ ଖାଉନା ଆମେ ଭାତ ଖାଉନା ଆମେ ଖାଲି ପିଠାରେ ଚା ଯାହା ଘରକୁ ଯାହା ଘର ସାଙ୍ଗସାଥି ପଡୋଶୀ ଯିବ ସେ ପିଠା ସିଏ ଦବ। ସମସ୍ତେ ପିଠା ଯାହାଘରେ ହେଲା ପିଠା।
ରଜ ତିନି ଦିନ ଗେଷ୍ଟ ଯୋଉମାନେ ଆସିଥିବେ ଯାହା ଘରକୁ ଗଲେ ବି ସେ ପିଠା ଚ
ହଁ ପିଠା ଆଉ ଯୋଉ ଭଲ ବାରି ଥିଲେ ମର୍ଟନ ଭାତ ମର୍ଟନ।
ହଁ ହଁ ସେଟା ଫୁଣି ହଁ ହଁ।
ଖରା ବେଳଟା ଭାତ ମର୍ଟନ ଏଇଥରକ ଏଇ ଥରକ ଭଲ ବାରି ଅଛି ଯେ ଆମର ଖାଇପାରିବେନି। ଆମ ରବିବାର ଆଇଁଷ ଖାଉନୁ ସୋମବାର, ମଙ୍ଗଳବାର, ରବିବାର ତିନି ଦିନ ପଡୁଚି ଆ-ଆମର ଆମର କିଛି ଖାଇହବନି ଯାଇ ବୁଧବାରକୁ ଖାଇବୁ। ଆଉ ସେଥିରେ ବି ବସୁମତୀଶ୍ନାନ। ବସୁମତୀଶ୍ନାନ ବି ଖାଇହବନି ପୂଜା ହବ।
କିଛି ଗୋଟେ ନ ଖାଇଲେ ବି ଆଇଁଷ ନ ଖାଇଲେ ବି ରଜ ଟା ମ-ମଜାକ କରିବାଟା ନିହାତି ଦରକାର।
ରଜ ତ ଭାଇ ମେ ଆମର ମେନ୍ ହୋଉଚି କଣ କହିଲ ଏ ଦୋଳି ଖେଳିବ। ପାନ ଖାଇବ ପିଠା ଖାଇବ ଟିଭି ଦେଖିବ ଘରୁ ଖରାରେ ଯିବନି। ସନ୍ଧ୍ୟା ହେଲେ ସେଇ ଦୋଳିି କି ଯିବ ଆଉ ଖରାରେ ଦୋଳିରେ ହଁ ଖରାରେ ଦୋଳିରେ ଅଂଶୁଘାତ ହେଇଯିବ ଲାଷ୍ଟ୍ରରେ।
ହଁ ପରା। ଆଜି ତ ପାଗ ବୋହୁତ ପାଗ ଟିକେ ମାନେ ଚେଞ୍ଜ ହେଇଚି ଭଲ ଲାଗୁଚି।
ହଁ ଆଜି ଟିକେ ପାଗ ଭଲ ଅଛି। କାଲି ବୋହୁତ ଖରା ହୋଉଥିଲା ନାଇଁ ଆଜି ସକାଳେ ଖରା ହେଇ ଥିଲା ବୋହୁତ ଖରା ହେଇଥିଲା ଏବେ କଣ ଟିକେ କମି ଯାଇଚି ଖରାଟା।
ହୁଁ।
ଆମେ ଫୁଣି ଆଜି ମାର୍କେଟ ଯିବୁ। ଆହୁରି କଣ ସବୁ କିଣା ଯେତେ କିଣିଲେ ଲାଗୁଚି ଆହୁରି କଣ ବାକି-ବାକି ରହିଗଲାକି କିଣିବାକୁ। ସେମିତି ଲାଗୁଚି।
ରଜ ସଜବାଜ ପାଇଁ ତ ଯାହା କିଣାକିଣି ତା ସାଙ୍ଗକୁ ଘର ପାଇଁ ଏକ୍ସଷ୍ଟ୍ରା ଆଉ କିଛି ଜିନିଷ କିଣି ନେଇ ଆସିଲେ। ସେଇଥିପାଇଁ ମାନେ ମନେ ପଡିଚି ରଜ ସଜବାଜରେ ତ ମ୍ୟାଚିଙ୍ଗ ମ୍ୟାଚିଙ୍ଗର ଏସବୁ ଆଣହାରି ସେଟା ଆଣହାରି ସେଟା ଆଣିଲେ ବାସ୍ ସଇଲା। ଘରରେ ରହି ରୋଷେଇ ଜିନିଷ ଦେଖିବାକୁ ପଡିବ ଆଉ।
ନାଇଁ ତାପରେ ଝିଅ ମାନେ କଣ କହିଲ ଦେଖ ଆମର ଗୋଟେ କଣ କରନ୍ତି ଗୋଟେ ଜିନିଷ କିଣିବାକୁ ଯାଉଚେ ଆଉ ଗୋଟେ ଜିନିଷ ଧରିକି ଆଇଥିବା ତା ସାଙ୍ଗରେ ଗୋଟେ କଣ କହିଲ?
କହିଲି କୁନି ଝିଅଟା।
ହଁ।
ଓହୋ କୁନି ଝିଅଟା।
ମୋର ତ?
ହଁ।
ମୋ ଝିଅ ଛୋଟଟେ ବେଶୀ ଛୋଟ ନୁହଁ ସାତ୍, ଆଠ ବର୍ଷ। ମୁଁ ଯାହା କିଣିବି ସେ ଯାଇକି କହିବ କି ଆଉ ଆଣ୍ଟି ଆଣ୍ଟି ଆଉ ମୋ ମାମା ଯେମିତି ନେଲେ ଛୋଟ ପିଲାଙ୍କର ସେମିତିଆ ମିଳିବ କି? ମାନେ ମୁଁ ଥର ଗୋଟେ ଚୁଡି ନେଲି। ସେ ସେମିତିର ଗୋଟେ ଛୋଟ ଚୁଡି ନବ। ମୁଁ ନେଲ୍ ପଲିସ୍ ନେବି ସେ ତାର ଗୋଟେ ଟୋକେଇରେ ରଖିବ ନେଲ୍
ହଁ ଆ-ଆରମ ମାଙ୍କ ସାଜସଜା ଦେଖିକି ଝିଅ ସେଇଟା କୁ ସେ ମାଇଣ୍ଡିରେ ନେଇଯାଇଚି।
ମାନେ ମୁଁ ଯାହା ମୋର ଗୋଟେ ବ୍ୟାଣ୍ଡ ତାର ଗୋଟେ ବ୍ୟାଣ୍ଡ ମୋର କ୍ଲିପ୍ ତାର କ୍ଲିପ୍ ମାନେ ଆମ ଦି ଜଣ କ ଲାଷ୍ଟକୁ ହିସାବ ହୁଏ।
ଯାହା ହେଉ ମାମା ମାମାଙ୍କ ସହିତ ଝିଅ ପୁରା କଣ୍ଟେଷ୍ଟ ଆଉ।
ପୁରା ମୁଁ ଅଳତା ଲଗେଇବି ସେ ଅଳତା ଲଗେଇବ।
ହୁଁ ହୁଁ ହୁଁ।
ମୁଁ ଯାହା କରିବି ସେ ମୋର ପୁରା କପି ଆଉ ଛାଡିବନି ଏମିତି କହିବ ମାମା ତମେ ଅଳତା ଲଗେଇଛ ଆଉ ମୁଁ ମୁଁ କହିବି ଲଗା ଅଳତା। ମୁଁ ନେଲ୍ ପଲିସ୍ ଲଗେଇ ମେହେନ୍ଦି ପକେଇବି ସେ ବି ମେହେନ୍ଦି ପକେଇବ ମୁଁ ଦି ହାତ ସେ ଦି ହାତ।
ଆଚ୍ଛା ଭଲ ମେହେନ୍ଦି ପକେଇ ଆସେ ତମକୁ?
ଓହ ମୁଁ ସାନ ଭଉଣୀ ବଢିଆ ପକାଏ ମୋ ସାନ ଭଉଣୀ ବଢିଆ ମେହେନ୍ଦି ପକାଏ ଛୁଟିରେ ସବୁ ଆସିୁଛନ୍ତି ନା। ବୁଲିବାକୁ। ପିଲା ଛୁଆ ସବୁ ଭାଇ ଭଉଣୀ ସବୁ ଯଉ ପୁରା ଏକାଠି ହେଇଯାଉଛନ୍ତି ମା ପୁରା ମୁଣ୍ଡ ଖାଉଛନ୍ତି ପକେଇକି। ପୁରା ଆଉ।
ଉୁଁ ହୁଁ ଶାଶୁ ଘରଠୁ ବାପ ଘରଟା ବେଶୀ ଦୂର ନା ପାଖାପାଖି କି?
ନାଇଁ ପାଖାପାଖି ଏଇ ଦଶ କିଲୋମିଟର ଭିତରେ।
ତାହଲେ ଭେଟ ବାଟ ବି ହେଇପାରିବ।
ହଁ। ପାଖାପ ଆମେ ବେଶୀ ଆସିକି ବାପାଙ୍କରେ ଆମର କେହି ନାହାନ୍ତି ଆମେ ଆରାମରେ ଆସିକି ରହୁ। ଯାଉ ଶାଶୁଘରୁ ପୁଣି ଆସିବ ପୁଣି ଯାଉ ମାନେ ଇଚ୍ଛା ନିଜ ଇଚ୍ଛା।
ହଁ।
ପିଳ ତାପରେ ପିଲାମାନଙ୍କର ସ୍କୁଲ ତ ଏଇ ଗୋଟାରେ ବେଶୀ ଦିନ ଛୁଟି ହଉଛି ନା ଏଇ ରଜ।
ହଁ।
ଖରା ଚୁଟି ତାପରେ ଦଶହରା ଆଉ ତ କମ ଅଳ୍ପ ଦିନ ସାତ ଆଠ ଦିନ ମାତ୍ର।
ସେଇଟା ପା ପିଲାମାନଙ୍କର ରଜ ଟା ସରିଗଲା ମାନେ ପିଲାମାନଙ୍କ ମୁଣ୍ଡରେ ଟେନସନ। ଚିନ୍ତା ଆରମ୍ଭୁ ସେ ବାଗ୍ ଧର। ଡ୍ରେସ ପିନ୍ଧ ପୁଣି ସ୍କୁଲ ଯାଅ ପୁଣି ଟିସନ ଯାଅ ପୁରା ଲାଗିଥିବ ପୁରା ଆଉ। କଣ୍ଟିନ୍ୟୁ ଛୁଆ ମ ପୁଣି ଟେନସନ୍।
ନା କୁହନି ଏଇ ସତର ତାରିଖ ପରେ ଯୋଉ ସ୍କୁଲ ଖୋଲିବନି ଛୁଆର ଯେତିକ ଚିନ୍ତା ନାହିଁ ମାଆର ସେତିକି ଚିନ୍ତା ମତେ ତ ରାତିରେ ନିଦ ହୁଏନି।
ଏଇ ଯୋଉ ମାସେ ଦି ମାସେ ଯୋଉ ଖରା ଛୁଟି ଟିକେ ଢିଲା ମାରି ଦିଆ ହେଇଛି ତାଠୁ ପୁଣି ରୋ ଛୁଆ ତ ଯାହା ରୁଟିନି ମା ମା ବେଶୀ ରୁଟିନ କାମ କରନ୍ତି।
ଆମେ ବି କେତେ ଶାନ୍ତି ରେ ସୋଉଛ ସକାଳ ପାଞ୍ଚଟ ର ଉଠ ପିଲାକୁ ରେଡି କର ଛଅ ଟାରେ ଯିବ ଅଟୋ ଆସିବ। ଭାରି ବିରକ୍ତ କୁହନି ମତେ ତ ଜମା ଇଚ୍ଛା ନଥାଏ ସେ ଛୁଟି ଟା ଜଲ୍ଦୀ ନ ଖୋଲୁ।
ସେ କହୁଥିଲେ ପାଗ ତ ଚେଞ୍ଜ ହେଲାଣି ନହେଲେ ଦି ଚାରି ଦିନ ପାଞ୍ଚ ଦିନ ମାନେ ଘୁଚିବ ଛୁଟି ଟା ବୋଲି ମାନେ ଘୋଷଣା ହେଇଥିଲା।
ଖାଲି କହୁଥିଲା ପାଗ ଚେଞ୍ଚ ହେଇଗଲା ଫୁଣି କଣ କହି ଛି ବର୍ଷା କଣ ହବ ରଜରେ ଭିଜିବ ବର୍ଷାରେ ଆଉ।
ରଜରେ ଆମ ଆଡେ ତ ବିଲକୁଲ ବର୍ଷା ନାହିଁ।
ତମ ଆଡେ କୋଉ ଆଡେ ସେ ଜାଗା।
ଆମର ଏପଟେ ଅନୁଗୁଳ ଢେଙ୍କାନାଳ।
ଓହୋ ସେ ତ ତମର ବହୁତ ଗରମ।
ଗରମ ପ୍ରବଳ ଗରମ କିନ୍ତୁ ବର୍ଷା ଟୋଟାଲ ଉପରେ ବର୍ଷା ନାହିଁ ଖାଲି ଝଡ ତୋଫାନ ଆସୁଛି ଗଛ ପତର ଘାଣ୍ଟି ଦଉଛି କାଳ ବୈଶାଖୀ ପୁରା ଘାଣ୍ଟି ଦଉଛି ତା ବାଟେ ତାର ଯା ଚାଲି ଯାଉଛି।
ସେଇ କାଳ ବୟୀ ସକୀ ଡର ବା କାଇହିଁକ ଗଲ ତମେ ଗୋଟେ କୁଆଡେ ଯାଇଥିବ କାଲି ବା ଆମେ ଡରିକି ମାର୍କେଟ ଗଲୁନି ଆଜି ଯିବୁ। କାଲି କେମିତି ଗୋଟେ ପାଗ ହେଗଲା ଆମେ କହିଲ ମାଇ କଳବଶାଖୀ ଯଦି ହେଇଯିବ ଆମେ କୁଆଡେ ରହିବୁ କହିଲ।
ଆଚ୍ଛା କାଲ ହୁଁ ପୁରା ପ୍ରବଳ ଢଙ୍କା ମାଳ ବର୍ଷା ହେଇଛି କିନ୍ତୁ ଅନୁଗୋଳରେ ନାଇଁ।
ଏ ଭଗବାନ ତ ଅନୁଗୋଳ ମାର୍କଙ୍କର ମାନେଜ କହନ୍ତିନି ଖରାପ ବେଲ।
ହଁ ବହୁତ।
ନାଇଁ ଭୁବନେଶ୍ରରେ ବି ଜମାଖେଳ ବିଶିକି ବେଶୀ ହଉନି। ଗୋଟେ ଥରେ ଜଦି ପିରେ ଯାଇଥିଲା ଆଉ କୋଉଠି ହଉନି।
ସେ ବି ତ ପୁରା ଘାଣ୍ଟି ଦେଲା ଆଉ। ସେ ଯୋ ସେ ହଁ ନିୟୁଚରେ ଦେଖିଥିନୀ।
ଜ ନିୟୁଜ୍ ରେ ଦେଖିଥିଲୁ ସେ ଗୋଟିଏ କାଲି ଘାଣ୍ଟ ଆଉ ଆମ ଆଡେ ଟୋଟାଲି ନାହିଁ। ମାନେ ବର୍ଷାକୁ ଖୋଜୁଥିବୁ ବର୍ଷା କାଇଁ ହବ। କିନ୍ତୁ ତମେ ଯଦି ଗୋଟେ ପା ମାନେ ଗୋଟେ ପ୍ଲାନିଂ କରି କୁଆଡେ ଗୋଟେ ଯିବ ଭାଇ ସେଇ ଦିନ ବର୍ଷା ହବ।
ସେଇ ଦିନ ବର୍ଷା ହବ ନହେଲେ ଧାନ ଧାଇଁ ଆସିବ।
ହଁ ବା ଏ ଏମିତି ତ ଚାଲିଛି ଆଉ। ସକାଳେ ଖରା ରାତିରେ ବର୍ଷା। ତମେ କୁଆଡେ ଯିବ କହିଲ ପିଲାମାନେ ଖାଲି କାନ୍ଦୁଛନ୍ତି ମାମା ଏଠିକି ଯିବା ମାମା ପାର୍କ ଯିବା। ସାଇ ସାରୁ ଆରେ କୁଆଡେ ତମକୁ ନେଇକି ଯିବୁ ସକାଳୁ ଗଲା ମାନେ ଖରାରେ ତମେ ଯାଇପାରିବନି ଛୋ ଟ ଛୋଟ ପିଲାଗୁଡ଼ା।
ଆଜ୍ଞା ହଁ।
ଆଉ ରାତିରେ ଗଲାକୁ ତାପରେ ଏକୁଟିଆ ଗଲାକୁ ପିଲା ଛୁଆ ଧରିକି ଗଲାକୁ ସାଙ୍ଗରେ ବି ତ ଯେମତି ଲୋକ ଯିବା ଦରକାର ନା ଆଜିିକାଲି ତ ଯୁଗ ଯେମିତି ଡର ଲାଗୁଛି ତାପରେ ପିଲା ହଁ ଆମ ଚାରି ପାଞ୍ଚଟା ଛୁଆ ହେଇଗଲା ବେଳକୁ ଆମେ
ଦଆଡେ ନିଜକୁ ମାନେ ସୁରକ୍ଷିତ ରଖିବାକୁ ପଡିବ ନା ଛୁଆ ଛୁଆକୁ ଦେଖିବାକୁ ପଡିବ। ବହୁତ ପ୍ରକାର ମାନେ ସବୁବେଳେ ଯେମତି କିଛି ହୁଁ।
ଏଇ ଯୋଉ ଆମର ହଁ। ଖାଲି ତ ହଣା ହଣି ଆଉ ଖାଲି ଡର ଲାଗୁଛି କାହାକୁ କିଏ କାହାକୁ ନେଇଗଲା ଣି କିଏ କାହାକୁ ହାଣି ଦେଲାଣି କିଏ କୋଉଠି ପଳେଇଲାଣି ଏମିତି ଡର ଡର ଲାଗୁଛି।
ହୁଁ ସମସ୍ତେ ସମସ୍ତଙ୍କ ପାଇଁ ହିଁ ଆମେ ଆଗକୁ ବଢି ଚାଲିଛେ।
ସେ ବା ସେଥିପାଇଁ କି ଖାଇବା ପିଇବ? ଶାନ୍ତିରେ ନିଜ ଘରେ ରହିବ ସୁରକ୍ଷିତ ରହିବ କାହିଁକି ବୁଲିବାକୁ ଯିବ?
କିଛି ନା କିଛି ତ ପୁଣି ବାହାରକୁ ଯିବାକୁ ପଡିବ ନା ଏମିତି
ହଁ ହଁ ନିଜର ଯେ ତୋ ଯୋଉଠି ଅଧିକ ଦରକାର ହବ ଆମେ ଯିବୁ ଏ ଯଉ ବୁଲାବୁଲି କରିବାକୁ ଗଲାକୁ ଆମକୁ ବି ଟିକେ ମାନେ ଭଲ ଲାଗୁନି ସାଙ୍ଗରେ
ପାଇବାଟା ନା ତାଙ୍କୁ ଟିକେ ବୁଲିବା ଖେଳିବା ନାଚିବା
ସିଏ ବା ଖାଲି ସେ ଖାଲି କହୁଛନ୍ତି ମାମା ଆମେ କନ୍ ଖାଲି ସକାଳୁ ଉଠିବୁ ଖାଇବୁ ପାଠ ପଢ଼ିବୁ ପୁଣି ସେଇ କାମ ତ ସ୍କୁଲ ଥିଲା ବଳେ କରୁଛୁ ପୁଣି ସେଇ କାମ କରୁଛୁ ଆଉ ତା ଛୁଟି କଣ ହେଲା?
ସେ ଯୋଉ ମାନେ କଣ ଜାଣିଲେ? ଦେ ଦେଶ ଦୁନିଆ ଶୁ ଦୁଃ ଦୁଃଖ ସୁଖ କଣ ଜାଣିଲେ? ତାଙ୍କର ଯୋଉଟା ସେ ଯୋଉ ତା ଚାହୁଁଛନ୍ତି ତାଙ୍କୁ ବାସ୍ ଦେଇଦେଲେ ସେଇଟା ବୁଝିଯାଆନ୍ତି।
ହଁ ଆମ ପିଲା ଲେଖା ସକାଳୁ ଉଠୁଛନ୍ତି? ଖାଇଦେଲେ। ଅନଲାଇନ ରେ ସବୁ ଜିଓ ମାଟ ହେରିକା ଅଛି ମଗେଇ ଦଉଛନ୍ତି। ସେ କୋଲଡ୍ରୀଙ୍କସ ଆଇସ୍କ୍ରିମ୍ ଖାଇଦଉଛନ୍ତି। ପୁଣି ବସୁଛନ୍ତି। କଣ କରିବେ? କୁଆଡେ ଯିବେ ଖରାରେ?
ହଁ ଆଚ୍ଛା ହଉ ଆଉ। ଆମେ ଆଉ ପରେ କେତେବେଳେ କଥା
ହଁ ହଁ ଓହୋ ହଉ ବାଏ।